ହ୍ୟାଲୋ।
ହଁ ଦିଦି କଣ କରୁଚ?
ଏଇନା ବ ବୁଲୁଥିଲି ଆଉ ସନ୍ଧ୍ୟା ବେଳ ଟାଇମ ତ ପବନ ଟା ଦଉଚି ଭଲ ଲାଗୁଚି ଟିକେ ବୁଲୁଚି ଆଉ
ତମ ଆଡେ ଖରା ହଉଚି?
ହଁ ହଁ ଆଜି ଟିକେ ଅଳ୍ପିକିଆ ହେଇଛି କାଲି ରାତିରେ ବର୍ଷା ହେଇଥିଲା ଯେ ଏ ଖରା ଟିକେ ଅଳ୍ପ ହେଇଚି ଆଉ
ଓହୋ ତମର ବର୍ଷା ହଉଚି ସେଥିଲାଗି ତମକୁ ବଢିଆ ଲାଗୁଚି ଆମର ଇଆଡେ ଟୋଟାଲି ବର୍ଷା ନାହିଁ
ଓହୋ ହଉ ଆଉ ମୁଁ କଣ କହିଲ ହଉଚି କିଛିଟା ମୁଁ ଆମ ଏଇଠି ଆମ ଏଇ ବର୍ଷ ଆମର ରଜ ମହୋତ୍ସବ ଟା ଫାଷ୍ଟ ପ୍ରଥମ ବର୍ଷ ପାଳନ ହେଲା ତ ମୁଁ ସେଇ ବିଷୟରେ ଟିକେ କିଛି କହିଦଉଚି
ହୁଁ କୁହ?
ଏଇ ଯୋଉ କଣ କହିଲ ଆମର ଏଇ ବର୍ଷ ପ୍ରଥମ ମହୋତ୍ସବ ରଜ ମହୋତ୍ସବ କଲେ ତ ସବୁ ଝିଅ ମାନେ ସବୁ ମିଶିକି ପୋଗ୍ରାମ ଟା ଆରମ୍ଭ କଲେ ଅ ସବୁ ମାନେ ଯେତିକ ଝିଅ ଅଛନ୍ତି ଆଉ ଯେତିକ ଝିଅ ବି ବାହା ହେଇକି ଯାଇଛନ୍ତି ତାଙ୍କୁ ବି ଏଇ ପୋଗ୍ରାମ କୁ ଡାକିଲେ ସେମାନେ ବି ଆସିଲେ ଆଉ- ଆମର ଏଇ ରଜ ମହତ୍ସବରେ ସବୁ ରଖିଲେ- ଖେଳ ରଖିଲେ ନାଚ ଫାଚ ସବୁ ରଖିଲେ ଆଉ ହଉଚ ଖାଇବା ବି ଭୋଜି ଭାତ କରିଥିଲେ ନା ଆଉ ବାଟି ଚାମଚ ବି ରଖିଥିଲେ ମୋ ଝିଅ ବି ବାଟି ଚାମଚରେ ଭାଗ ନେଇଥିଲା ସେ ବି- ସେକେଣ୍ଡ ହେଇଥିଲା ଆଉ ହଉଛି ଉଁ ତାପରେ ନାଚ ରଖିଥିଲେ ଝିଅ ବି ନାଚ- ଏଇରେ ନେଇଥିଲା ଜାମୁ ଡାଳିଆ ଡ୍ୟାନ୍ସ ଟା ନେଇଥିଲା ଯେ ଭଲ ନାଚିଲା ପ୍ରାଇଜ ବି ପାଇଲା। ଆଉ ହଉଛି ଏମିତି କଲେ ତାପରେ ଆଉ ଟିକେ ରାତି ଗୋଟେ ରାତି- ରାତି ତ ଭଲ ହେଲା ଆଉ ଗୋଟେ ରାତି ବର୍ଷା ତ- ପ୍ରବଳ ହେଲା ଆଉ ହେଲାନି ସେଦିନ ବି ନାଚ ପୋଗ୍ରାମ ଥିଲା। ଆଉ ହଉଛି ହେଲେ ତାମର ଭଲ ଏଟା ପ୍ରଥମେ ଏ ବର୍ଷ କରିଛନ୍ତି ଭଲ କରିଛନ୍ତି ଆଗକୁ ଆର ବର୍ଷ ବି ଭଲ କରିବାକୁ ଚେଷ୍ଟା କରିବ ଏବର୍ଷ ଯେହେତୁ ପ୍ରଥମ ଟା ସେଥିପାଇଁ ଟିକେ ଏପଟ ସେପଟ ହେଇଗଲା ଆଉ ଆମ ପଟେ ତ ଏବେ ବର୍ଷା ଟିକେ ହେଲାନି ଚାଷ ବି ଆରମ୍ଭ କଲେଣି ସବୁ। ହଁ ମାନେ ରୁଆ ଧାନ ନା କଣ ସବୁ ଧାନ ସବୁ ଗଜା କରି କଣ ସବୁ ତଳି ପକ କି ସେଉରା ବି ପକା ପକି କଲେଣିି ଆଉ
ଆମ ଆଡେ ବର୍ଷା ହେଉଛି ଯେ ଧାନ ରୋଇବେ ଆଉ। ତମ ଆଡେ ବର୍ଷା ହଉଚ଼ି ରଜ ପାଳିଲ ସେ ଧାନ ଚାଷ ସବୁ କଲେଣି ସବୁ ଭଲ ହଉଚ଼ି। ବର୍ଷା ଟା ତମକୁ କଲଣି ଆଡେ ଟୋଟାଲ ତ ବର୍ଷା ନାହିଁ। ଆଡେ ତ ଖରା ଏବେ ବି ହଉଛି ଯେ ଲୋକ ଛତା ଜୋତା ଧରିକି ବୁଲୁଛନ୍ତି।
ଏ ଟୋଟାଲି ବର୍ଷା ହେଇନି?
ନା ଦି ମାସ ଭିତରେ ଜମା ଥରେ ହେଇଥିଲା କୋଉ ଦିନ କହିଲ ଯୋଉ ଦିନ ବସୁମତୀ ମତୀ ଗାଧୁଆ ହେଲା। ବସୁମତୀ ଗାଧୁଆ ଦିନ ଦଶ ପନ୍ଦର ମିନିଟ ଟିକେ ବର୍ଷା ହେଇଗଲା, ଦଶ ପ୍ରନ୍ଦର ମିନିଟ ମା ଓଦା ହେଲାନି ଛାଡିଗଲା।
ନାଇଁ ଆମର ଏଠି ବହୁତ ବର୍ଷା ହେଇଛି ଢାଳିଛି ବର୍ଷା। ପୁରା ମାଟି ବି ଏବେ ବି ଓଦା ହେଇଛି କାଲି ରା କାଲି ବି ଜୋର ହେଇଥିଲା ବର୍ଷା। ମାଟି ଓଦା ଅଛି ଆଉ ଭଲ ହେଲାଣି ଟିକେ ଭଲ ମାନେ ଗଛ ବଛ ବାରିଘର ସବୁ ଘାସ ଫାସ ସବୁ
ବର୍ଷା ଟା ହେଲେ ଚାଷ ଟା ମାନେ ବିଲର ସିନା ଧାନ ଚାଷ ଖାଲି ଧାନଚ଼ାଷ ନୁହେଁ ଲୋକ ମାନେ ବାଡିରେ ଯୋଉ ପନିପରିବା ଚାଷ କରୁଛନ୍ତି ହେଲା ଫୁଲ ଗଛ ଲଗେଇଲେ କି ଚାରା ଯୋଉମାନେ ଚାରା ବନେଇକି ବିକ୍ରି କରୁଛନ୍ତି ବର୍ଷା ଟା ହେଲେ ସମସ୍ତଙ୍କ ପାଇଁ ଭଲ କିନ୍ତୁ ଆଡେ ତ ବର୍ଷା ହଉନି କାଲି ପଶ୍ଚିମ ଓଡିଶା ଟିକେ ମାନେ ଖରାଟା ଅଧିକ ସବୁବେଳେ ସବୁ ବର୍ଷ ରହେ ଖରାଟା ଅଧିକା। ହେଲେ ବି ବର୍ଷା ହୁଏ କିନ୍ତୁ ଏବର୍ଷ ଟୋଟାଲି ବର୍ଷା ନାହିଁ।
ହଁ ଆମର କଣ କହିଲ ଆମର ବି ବାଡିରେ ସବୁ ଲଗେଇଲୁଣି ସବୁ ଆମର ବାଡିରେ ଲଗାଉ ସବୁ ଜହ୍ନି, ଝୁଡ଼ଙ୍ଗ ମାନେ ବାଇଗଣ ଗଛ ତ ଏତେ ଲଗା ହୁଏନି ଏରା କଣ ପୋକ ଖାଇଯାଏ ବୋଲି ତାପରେ ଲଙ୍କା ଗଛ ଏମିତି ସବୁ ଲଗା ହେଲାଣି ଆଉ ହଉଛି ବ ଆମ ପଟରେ ବି ଆମ ବାପ ଘର ପଟରେ ବି ତାଙ୍କର ବହୁତ ମାନେ ସେରା କଁ କହିଲ ବା ବାର ମାସି ଫସଲ ତାଙ୍କର ମାନେ ଖରା ବର୍ଷା ଶୀତ ସବୁଦିନ ଆମର ହେପ କଁ କହିଲ ପୋଟଳ ଫୋଟଳ ଭଲ ହୁଏ, ପୋଟଳ ପୁରା କୁଇଂଟାଲ କୁଇଂଟାଲ ଆମ ଘରେ। ଆଜ୍ଞା ବ୍ରାହ୍ମଣୀ ନଦୀ କୂଳ ପା।
କୁଳା ତ ବଢିଆ ଫସଲ ଆଉ।
ହଁ ଆମର ସେପଟରେ ପୁରା ବାର ମାସି ଟାଙ୍କ ଫସଲ।
ହୁଁ ହୁଁ ଆଡେ ଆମେ ନିଜେ ଗଛ ଲଗେଇ ଖାଲି ଯାହା ପାଇପ ରେ ପାଣି ଦଉଛୁ ହେତିକି ଉପରୁ ନାହିଁ। ପ୍ରାକୃତିକ ବର୍ଷା ନାହିଁ କୃତ୍ରିମରେ ଆମେ ଯାହା ନିଜେ ଦଉଚୁ।
ହୁଁ ତାପରେ କୃତ୍ରିମ ବର୍ଷା ଟା କଁ କହିଲ କୃତିମ ବର୍ଷାରେ ମଣିଷତ ବଞ୍ଚିପାରୁନି ସେ ଗଛ ସେ କଣ ବଞ୍ଚିଯିବ ସେ ଶୁଖି ଯାଉଥିବ।
ଉପର ପାଣି ନ ପଇଲେ ସେ କିଛି ହବନି ସେଟା ଗୋଟେ ରହି ଚି ନା ମାନେ ବର୍ଷା ଟା ପଇଲେ ମାଟି ଟା ମନକୁ ସିଏ ରହିବ ଠିକ ଆଉ ଯେ ତ ଆମେ ନିଜେ ପାଣି ଢାଳିଲେ ହବନି।
ହୁଁ ତାପରେ ଏବେ ବି କହିଛି ମାନେ କଣ ଗୋଟେ ଖରା ପ୍ରବଳ ହବ ଧାନ ବି ହ ବ ନେଇ କଣ ଉଁ ଧାନ ଅମଳ ହେଇପାରିବନି ଆଉ ମାନେ ମରୁଡି ହେଇଯିବ ବୋଧେ ଆଉ।
ଏ ବର୍ଷ ଅଛି ବହୁତ ବଡ ମରୁଡି ଗୋଟେ ଅଛି ଏଟା ଗୋଟେ ଆସିବ କଣ ଗୋଟେ ଇଏର ଖରାର।
ହୁଁ, ହୁଁ। ଏ କଣ କହିଲେ ବିପଦ ଏଇ ବର୍ଷ ବହୁତ ମାନେ ବିପଦ ଅଛି।
ହଁ
ଲୋକ କେମତି ଆହାକାର ମାନେ ଯେମିତି ମୁଁ ଇଏ ହେଇଯାଉଛନ୍ତି ନା ପୁରା ଆଉ ହଉଛି ଏମିତି ଆଉ।
ରଜ ତାହେଲେ ମାନିଲ ତମର ଆଉ।
ଘରେ ସବୁ ସବୁ ପ୍ରକାର ପିଠା ଛଣାଛଣି ମିଶାମିଶି ସବୁ ହେଇଥିଲା ଆଉ ଭଲ ଏ ଫାଷ୍ଟ ବାରିଟା ରବିବାର ଥିଲା ତାପରେ ସୋମବାର ମଙ୍ଗଳବାର ଭଲ ବାର ଠିକ୍ ପିଠା ଖାଇବା ସୋମବାର, ମଙ୍ଗଳବାର ବ ମାନେ ବାର ନାଁ, ଆ ଯୋଉ ପିଠା ଖାଇବା ପାଇଁ। ସବୁ ହେଇଥିଲା ହଁ।
ମତେ ତ ଆସିଲାନି ଯେ ମୁଁ ପୋଡ଼ ପିଠା କଲିନି ଆଉ। କେମ୍, କେମିତି ହୁଏ କହିଲ ପୋଡ଼ପିଠାଟା?
ଏ ଶୁଣ, ପୋଡ଼ ପିଠା ଆମ ପଟରେ ଗୋଟେ ପୋଡ଼ପିଠା ହୁଏ ହେଟା କଣ କହିଲେ ଆମର ସବୁ ପକେଇକି ଯୋଉଟା ଆଁ ପାଣି ବାଗେ ବସି ଗୁଡ ଯିଏ ଯାହା ପକେଇ ପାରିବ, ସେର ଅଦା, ତେଜପତ୍ର ଏମିତି ପ କେଇ ପାଣିଟା ଫୁଟେଇବ, ଆଉ ହଉଛି ସେଇଥିରେ ଯୋଉଁ ଆଣଟାକୁ ଜନ୍ତିବ, ଜ ନ୍ତିକି ତାକୁ ଅଲଗା ରଖିବ ତାପରେ ଆଉ ଗୋଟେ କଡେଇ ତାୱା ଅଛି ତାର ବେ ପିଠା ପଲମ, ପୋଡ଼ ପିଠା ପାଇଁ ଗୋଟେ ପଲମ ଏକ୍ସଟ୍ରା ବିକ୍ରି ହଉଛି ସେଇଟା ଆଣିବ ତଳେ ତାକୁ ଚୁଲିରେ ଚା ଚୁଲି ହଉ, ଚୁଲି ହଉ କି ଗ୍ୟାସ୍ ଯୋଉଥିରେ। ଜାଳ ଦବ ତାପରେ ବସେଇବ ତାପରେ କଦଳୀ ପତ୍ରରେ ତେଲ ମାରିକି ତାକୁ ପାରିଦବ ଟିକେ ମୋଟାଳିଆ କରିକି ପାରିଥିବ।
ହୁଁ, ହୁଁ।
ପାରି ଦେଇକି ତାପରେ ସେ ଯୋଉ ଆଣ ଜନ୍ତା ଆଣକୁ ତାପରେ ପକେଇକି ପାଣି ମାନେ ମାଡି ମାଡିକି ତା ପୁରା ସାଇଜ୍ କରିଦବ ହାତରେ ପାଣିଦବ ପଛରେ ଯେ କାଜୁ ଫାଜୁ ଯିଏ ଯାହା ପକେଇ ପାରିବ। ନଡ଼ିଆ କି କାଜୁ ପଡିଥିବ ତ ମଝିରେ ବି, ଭିତରେ ପଶଥିବ ନା କିଛି। ସି ଆଉ ଓପରେ ଯଦି ଥୋଇବା ପାଇଁ ଯେ ଚାହିଁବ ସେ ଥୋଇପାରିବେ, ପକେଇଦେ ତା ଉପରେ ପୁଣି ପତ୍ର ଫତ୍ର ଦେଇକି ତାକୁ ଟିକେ ମାନେ ହଉଛି ଆ ଚୁଲିରେ ପୋଡିଲେ କଣ କହିଲ ନିଆଁର କିଛି ମ୍ ମାନେ ନିଆଁ ଅଧା ଦର ଦର ନିଆଁ ଗୁଡା ତା ଉପରେ ଦେଲେ ସେ ପିଠାଟା ସିଜେ ଆଉ ଏମିତି ପୋଡିଲା ବେଳକୁ ହେରା ପୋ ପିଠା, ପୋଡ଼ପିଠା ହୁଏନେଇ ଯୋଉରା ମାନେ ଗ୍ୟାସ୍ ଫ୍ୟାସ୍ ରେ କଡ଼େଇରେ ପୋଡନ୍ତି, ସେଟା ହେଇଯାଏ କଣ କହିଲ କଡ଼େଇ ପିଟା ଯେମିତି
ମାନେ ତା ଉପରଟା ପୋଡିଯିବ ଭିତର ସିଝିବନି ବି ଠିକ୍ ରେ।
ସିଝିବନି ତାପରେ ସେଇ ଯୋଉ ପିଠାଟା ସେଟା ଯଦି ରଖିବେ ଆମେ ଫ୍ରିଜରେ ରଖି ରଖି ଖାଇଲେ ବି ଗନ୍ଧେଇ ଯିବ ତା କୁବି ଖାଲିରେ ରଖିଲେ ଏମିତି ଖାଇହବନି ଦିନକୁ ଦି ଦିନ, ଆଉ ଇଏ ଯୋଉ ଚୁଲି ପୋଡ଼ପି ଠାଟା ମୁଁ କହୁଛି ସେଇଟା ଯଦି ବିନା ଫ୍ରିଜ୍ ରେ ବି ଆଠଦିନି ତମେ ରଖିକି ଖାଇପାରିବ। ସେଥିରେ କଣ କହିଲ ଯଦି ଯୋଉ ଛେନା ଯୋଉ ଗାଈ ବୁଲା ଯୋଉ ଛେନା ପାଣି ଗୋଟେ ନଥାଏ କି? ଛେନା ଖାତ୍ ମାନେ ହେଇସାଇଲା ପରେ ଯୋଉ ପାଣିଟା ତାର ସେଇ ପା ହଁ ସେଇ ପାଣିରେ ଟିକେ ସେଇଥିରେ ପକେଇଥିବ, ସିଏ ବ ଟୋଟାଲି ମାନେ ମୁଁ ଗନ ଉଁ ବା ବାସି ହବନି ସେ ପାଣି ଟା ପଡିଥିଲେ।
ଯା ହଉ ଭଲ ଭଲ ସୂଚନା ମିଳିଲା ତୁମଠୁ ମୁଁ ଜାଣିିନଥିଲି ଏଗୁଡାକ।
ହୁଁ ପିଠା ଉପରେ ମୁଁ ସବୁ ଶିଖିଛି। ଆଉ କାକରା ପିଠା ବି ଭଲ ମୁଁ ବନେ ସ୍ପିଡିରେ କରିପାରିବି।
ଉଁ ମତେ କାକରା ପିଠା ଆସିଛି। କିନ୍ତୁ ମତେ ଏଇ ପୋଡ ପିଠାଟା ଟିକେ ମାନେ ସେ ଯୋଉ ଜନ୍ତିବା ଟା କହିଲନି ନା। ସେ ଜନ୍ତିଲା ବେଳେ ଟାଇଟ୍ ଟାଇଟ୍ ହେଇଯିବନି କି? ମୁଁ ସେଇଟା ହଁ ସେଇଟା କରିପାରେନି।
ତମ ତମେ ଗୋଟେ କାମ କଲାନି ସେଟା କଣ କହିଲ ଯୋଉ ବେଲଣା ନାଇଁ କିି କାଠି
ହଁ
ବେଲେ ଆମେ କଡେଇ ବସେଇ ଦବା ଯୋଉ ଜତିବା ପାଇଁ ଯୋଉ କଡେଇଟା ଆମ ଧର ପାଣି ଟା ଫୁଟିଲା ସବୁ ସବୁ କଥା ସେଥିରେ ପକେଇ ଦେଇଥିବ ପକେଇ ଦେଇଥିବ କ ତ ଯ ତମେ ଖାଲି ଡାଲି ଯେମିତି ଘୁଟନ୍ତି ସେମିତି ଘୋଟିବ ମାନେ ଜଣେ ଘୋଟିବ ଆଉ ଜଣେ ଚୁନା ଟାକୁ ଛିଞ୍ଚି ଛିଞ୍ଚି ପକେଇବ।
ହଁ
ମାନେ ସିଏ ତମ ଘୋଟା ସାଙ୍ଗରେ ସେ ଯୋଉ ଛିଞ୍ଚା ଟା ବି ମେଲ୍ଟ ସେ ସମାନ ହଉଥିବ। ହଉଥିବ ସିଏ ପୁରା କିଏ କାହାକୁ ଲାଗିବେନି ବିଣ୍ଡା ହବାର ନାଇଁ କିଛି ନାହିଁ ପୁରା ରରହିବ ପୁରା ସଫ୍ଟ ଭଳିଆ ହେଇକି ରହିବ ତାପ କିଛି ସମୟ ଛାଡି ଦେଇକି ତମେ ଆଉ ପୁଣି ଯୋଗାଡ କଲା ଆଳକୁ ତାକୁ ବସିବା ପାଇଁ ସେ ପୁରା ଠିକ ରହିଥିବ ରହିଲା ପରେ ତାକୁ ଯୋଉଠି ବସେଇବ ସେଠି ପୁରା ମାଡି ମାଡି ପୁରା ସାଇଜି ରେ ଉଁ ମାନ ମୁଟେ ପିଠା ଟା ପୁରା ସାଇଜ କରିବା ପ୍ଲେନ କରିବ ଆଉ
ଅଁ ହଁ
ସେଟା ଚୁଲି ଚୁଲି ହଏକି?
ଚୁଲି ନା ଏଠି କୋଉଠି ଚୁଲି ଗୋଟେ ଚୁଲି କିଣିକି ଆଣିଥିଲି ରୋଷେଇ କରିବା ପାଇଁ ସେ ଚୁଲି ଟା ଏତେ ସୁନ୍ଦର ଲାଗିଲା ମୁଁ ତାକୁ ରଙ୍ଗ ଆଣିକି ନା ତାକୁ ଚିତ୍ର ବିଚିତ୍ର କରିଦେଇଛି ଥୋଇ ଦେଇଛି ଆଉ ତାକୁ କରୁନି ରୋଷେଇ ହେଇଥିରେ।
ଇ ଇ ସେ କ ଯୋଉ ପିଠା ଟା କଣ କିହିଲ ଚୁଲିରେ କରିବା କଥା କିନ୍ତୁ ଆମେ ଶୁଣ ଆମେ ଯୋଉ ବିରି ଚକ କୁଳି ବିରି ଆଜି ବିରି ଚାଉଳ ବାଟିଲେ ଆମେ କଡେଇ ପିଠା କରିବା କଡ଼େଇ ପିଟା ର କଡ଼େଇରେ ତେଲ ମି ସେ ଦେଇକି ଆମେ ସେଥିରେ ବି ନଡିଆ ଫଡିଆ ପକେଇ ପାରିବା ସେଟା କଲେ କଣ ହେଲା କଡେଇ ପିଠା ସେ ପିଠା ଟା ଆମେ ସ ହଁ। ଆମର ସେମିତି ଆମେ ଏଇଟା କଣ କଲା ଆଜି କଲେ ଆଜି ଖାଇଦବା କି କାଲି ସକାଳକୁ ବକଟେ ରଖିବା। ଆଉ କିଆ ଆଉ ପହରଦିନ ରଖି ହବନି ସେଇଟା ରଖିହବନି। ଇ ଆ ଚୁଲିରେ କଲେ ରଖି ହବ।
ହଁ ଆଉ କଣ କଣ ପିଠା ଶିଖିଛ? ମଣ୍ଡା ପିଠା ମଣ୍ଡା ପିଠା ଶିଖିଛ?
ହଁ ମୁଣ୍ଡା ପିଠା ମୁଁ ସ ମୁଁ ସେଇନା ସ ମୁଁ କରିଦିଏ ମୋର ମୁଁ ଗୋଟେ ଇଟିଲି ଛାଞ୍ଚ ରଖିଛି ଯେ ସେଟା ଛୋଟିଆ ଇଟିଲି ଛାଞ୍ଚ ଦିଥାକ ଜମା ରଖେଇଛି ସେ ଆଠଟା ପିଠା ବାହାରିବ। ତାର ସେଟା ଆଠୁଟା ଛୋଟିଆଟେ ମାନେ ସେଟା କଣ କହିଲ ଦି ସେକେଣ୍ଡରେ ବାହାରିବ। ପିଠା ଟା ମାନେ ବସେଇବ ସୁଜିରେ ହଉ କି ଚାଉଳରେ ଯୋଉଥିରେ କରିବ ଉଁ ପିଠା ଟା ମାନେ ବସେଇବ ମାନେ ସେ ସେଇନା ଦି ସେକେଣ୍ଡ ରେ ଥରେ ପିଠା ହବ ଦି ସେକେଣ୍ଡ ଥରେ ମୁଁ ସେଇନା କରିଦିଏ।
ହଁ
ହଁ ଛୋଟ ଛାଞ୍ଚ ରେ ବଡ ଇଟିଲି ଛାଞ୍ଚ ରେ ସେଟା ବସେଇବ ଏଇଟା କିଏ ଏତେ ପାଣି ଦବ ଇଏ କରିବ ସେ ତ ଦି ସେକେଣ୍ଡ୍ ରେ ମାନେ ଅଳ୍ପ ଗ୍ୟାସ୍ ବି ସରିବ ସେଇ ଇଟିଲି ଛାଞ୍ଚରେ। ସେ ସେଇଥିରେ ହେଇଯିବ ଶୀଘ୍ର ଧର ଆଜି ଆମ ଝିଅ ଟା ଏଇନା ଯିବ ଟିଫିିନ୍ ନେଇକି ସ କାଳ ଓଳି ଆମେ କଁ କରିବା ଯଦି ଆଣଟା କରିକି ରଖିଥିବା କରିକି ସାଙ୍ଗେ ସାଙ୍ଗେ କରିଆ କେମିତି କରିଆ ନା ସେଇ ଛୋଟ ଇଟିଲି ଛାଞ୍ଚ ଆଣିବ ସେ ଜମା ଆଠଟା ବାହାରିବ ମାନେ ବସେଇବ ତ ସାଙ୍ଗେ ସାଙ୍ଗେ ଦି ମିନିଟ୍ କରେ ସେ ବାହାରି ପଡିବ।
ହଁ ଭଲ ସେମିତି ଯାହାହଉ ରଖିଚ ତମର ଝିଅ ଟା କେଡେଟା କି?
ମୋ ଝିଅ ଟା ହଉଚି ସାତ ଆଠ ବର୍ଷର ପୁଅଟା ଦି ତିନି ବର୍ଷ ହବ ଆଉ।
ଓହୋ ମୋ ଝିଅକୁ ତ ସାଡେ ଛଅ ବର୍ଷ ଏଇନା ଆଉ।
ଓହୋ ସେ ଯାଉଥିବେଏଇନା ଯୋଉ କନଭେଟ୍ ଫନ୍ ଭେଟ୍ ଯାଉଥିବେ ଉଁ।
ହଁ ୱାନ୍ କ୍ଲାସ୍ ହେଲାଣି ଇଂଲିଶ ମିଡ଼ିୟମ୍ ସ୍କୁଲ୍ ଯାଉଚି ଏଠି ତ
ଓହୋ ସୁବିଧା ଅଛି ସେଠି ଛୁଆ ପା
ହଁ ହଁ ହଁ ହଷ୍ଟେଲ୍ ଟିଉସନ୍ ପାଖରେ ସ୍କୁଲ ପାଖରେ ଆମର ଏଠି ଦୋକାନ୍ ଫୋକାନ୍ ଦିଆ ହେଇଚି ସିଏ ବି ପାଖରେ ସବୁ ଘର ବି ପା ଖରେ ସବୁ ପାଖରେ ସୁବିଧା ହେଇଯାଉଚି।
ଉଁ ହୁଁ ତାପରେ ଆଜି କଁ କଲ ଆଜି କାଲି ଯୋଉ ଛୁଆ ପ୍ରୋବ୍ଲେମ୍ ବାହାରୁନି କି ଛୁଆ ଛାଡିଦବ କିଏ କୁଆଡେ ଯିବ କଣ ପଢିବ କିଏ କୁଆଡେ଼ ନେଇଯିବ ହେରା ଭାରି ଡର ମୁଁ ମୋ ଝିଅଟାକୁ କୁଆଡେ ଛାଡୁନି ମୁଁ କହିଲି ଏଇଠି ପାଖରେ ବସି ଏଇଠି ଆମର ତକ୍ଷଶାଳା ଅଛି ସେଇଠି ବସି ରହି ପଢିବ ପାଖରେ ଆଉ।
ନାଇଁ ତାର ତା ବାବା ନିଅନ୍ତି ଟି ଉସନ୍ ନିଜ ନିଅନ୍ତି ଛାଡିବା ପାଇଁ ଆମେ ବାହାର ଲୋକଙ୍କ ହାତରେ ଆମେ ଛାଡୁନା ଆଜି କାଲି ଯେମତି ହଉଚି ଆଉ ତା ବାବା ସ୍କୁଲ୍ ନେବେ ସ୍କୁଲ୍ ରୁ ଆଣିବେ। ଏ ଟିୁଉସନ ନେବେ ଟିୁଉସନ ରୁ ଆଣିବେ ଆମେ କେବଳ ନିଜେ ଆଣିବୁ ଯା ମୁଁ ଏଇନା ଟିକେ ଯାଇ ପାରୁନି ଡେଲିଭରି ଅଛି ନା ସେଥିପାଇଁ ମୁଁ ଯାଇ ପାରୁନି ସିଏ ତାଙ୍କର ନେବା ଆଣିବା କରୁଛନ୍ତି ଟୋଟାଲି ଆମେ ବାହାର ଲୋକଙ୍କ ହାତରେ ଛାଡୁନୁ। ଏଇଟା ଆମେ ନିଜେ ସଚେତନ ହବା ଦରକାର ନା ଆଜି କାଲି ଯେମତି ହଉଚି ସବୁ।
ଅଁ ହଁ ଆଉ ହଉଚି ହଁ ପା ଝିଅ ଟା ମୋ ଝିଅ କହିନା ମାମା ସନ ହଉ ହଉ ହଉ ରହୁଚି ପରେ କଥା ହବା କେତବେଳେ।
ହଁ ହଁ।
ଅହୋ। ଆ
ହ